ହାଲୋ।
ଆଜ୍ଞା। ଆଉ କ'ଣ କରୁଥିଲେ?
ହାଲୋ।
କ'ଣ କରୁଥିଲେ? ହାଲୋ
ଆପଣଙ୍କର କ'ଣ ନେଟୱାର୍କ ପାଉନି କି? ଆପଣ ଙ୍କ ନେଟୱାର୍କ ପାଉନି।
ଆଉ ଖାଇ ପିଇ ସାରିଲଣି?
ହଁ ହଁ ମୁଁ ଖାଇ ସାରିଲାଣି।
ଓହୋ।
ଆପଣ କଣ ଖାଇସାରିଲେଣି ନା କଣ କରୁଛନ୍ତି?
ହଁ ହଁ ଆମେ ଜଷ୍ଟ୍ ଖାଇକି ଏଇଠି ଶୋଇଛି ଆଉ।
ଆଚ୍ଛା ହଉ ହଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଆଉ ଆପଣଙ୍କ ଘରେ?
ମୋ ଘରେ ବି ହଁ ସେମିତି ସବୁ ଠିକ୍ ଠାକ୍ ଚାଲିଛି ଆଉ।
ହଁ ହଁ।
ହଁ
ଆଉ କଣ ଖାଇଛନ୍ତି?
ମୁଁ ଖାଇଛି ସବୁଠୁ ସିମ୍ପଲ୍ ଜିନିଷ ରୁଟି କି ଆଳୁ ଭଜା।
ଓହୋ।
ହଁ।
ବଢିଆ ଆଉ
ହଁ ଖାଇଦେବା କଥା ରାତି କଥା ତଉ
ହୁଁ ହୁଁ।
ହଁ।
ଆଉ।
ଆଉ ସବୁ ଚାଲିଛି ଆଉ।
ହଁ।
ହୁଁ। ଆଉ ତମେ କଣ ରୋଷେଇ କରିଥିଲ?
ର ଲଛା ପରଟା ଆଉ ଚିକେନ ବଟର୍ ମସଲା
ଆଉ ମତେ ଟିକେ ତା ରେସିପ ଟା ଟିକେ କହିପାରିବ ମୁଁ ଟିକେ ଟ୍ରାଏ କରନ୍ତି।
ହଁ କୋଉର କୋଉଟାର ରେସିପି କହିବି କହୁନାହାନ୍ତି।
ମତେ ଦିଟା ର କୁହନ୍ତୁ।
ହଁ। ଲଛାପରଟା ଆମର ମଇଦାରେ ହୁଏ।
ଆଛା।
ମଇଦା ଅଁ ଯେତିକି ଆପଣ କେତେ କ୍ଵାଣ୍ଟିଟି ଦେଖିକିରି ପକେଇବେ।
ହୁଁ।
ଟିକେ ତେଲ ଡାଲିବେ ତେଲ ଟିକେ ଡାଲିବେ। ଟିକେ ଚିନି ଆଉ ମୁଁ ମୋ ଅନୁସାରେ କହୁଚି ହେଲା ଆଉ ଟିକେ ତେ ଚିନି, ତେଲ, ଲୁଣ ଆଉ ପାଣି ଦେଇକିରି ମଇଦାକୁ ପୁରା ଭଲସେ ଦଳି ମାନେ ଚକଟିକି ରଖିଦେବେ।
ହଁ।
ଚକଟିକି ଗୋଡେଇ ଗାଡେଇକି ରଖିଦବେ।
କେତେ ସମୟ ରଖିବି?
ଯେତେ ମିନିମମ୍ ତ ଅଧଘଣ୍ଟା। ଅଧଘଣ୍ଟା ରଖିକରି ଆପଣ ଯେମତି ପରଟା ଟାଇପ ର ପରଟା ଟାଇପ ର ନାହିଁ ଫାଷ୍ଟ ଗୋଲ କରି ବେଲି ଦେବେ।
ତାପରେ ତାକୁ ଜଷ୍ଟ ଛୋଟ ଛୋଟ ଭାଙ୍ଗ ଦେଇ ଦେଇ ଦେଇ ଦେଇ ଭାଙ୍ଗିଦେବେ ତାପରେ ତାକୁ ରାଉଣ୍ଡ ସେପ କରିଦେବେ, ରାଉଣ୍ଡ ସେପ କରିକି ଫିର ତାକୁ ଦାବି ଦେଇକିରି ତେଲରେ ତାକୁ ବେଲିବେ ଆଉ ଏଇ ମଇଦା ଅଟା ମିଶେଇବେନି। ତେଲରେ ବେଲିଲା ପରେ
ହଁ।
ତାକୁ ତାୱା ହିଟ୍ ହେଲା ତାପରେ ପକେଇକିରି ଜଷ୍ଟ ଅଏଲ୍ ଟିକେ ଘଷି ଦେବେ। ଘଷିକି ଓଲ୍ଟ ମଲ୍ଟ କରିଦେବେ ଆଉ। ହେଇଗଲା ଆଉ ଲଛା ପରାଟା ଆଉ।
ହଁ ହଁ ଯା ହଉ ଆଉ ଏଇଟା ଚିକେନ ଟା?
ଆକ୍ଚୁଲି ଚିକେନ ବଟର୍ ମସଲା ଆ ମୁଁ ଏତେ ଭଲସେ ଜାଣିନି।
ହଁ ତମେ ଯେମିତି କର ସେମିତି କୁହ?
ଆଁ ହଁ ଆମେ ଟିକେ ଆଜି ରେଷ୍ଟୁରାଣ୍ଟରୁୁ ମଗେଇ ଦେଇଥିଲୁ ତ।
ଓହୋ।
ଆଉ ସେଟା ପାଇଁ ତ ମୁଁ ଭଲସେ ଜାଣିନି ଫିରବି ମୁଁ ଯାହା ରେସିପି ଜାଣିଚି ସେୟାର କରିବି ଆଉ। ହଁ ଆଉ ଆଳୁ ଭଜା ଟା କେମିତି ବନା ହୁଏ?
ଆଳୁ ଭଜା ତ ମାନେ ବହୁତ ଜଣ ଅଛନ୍ତି ତାଙ୍କୁ ସରୁ ସରୁ ଆଳୁ ଭଜା ପସନ୍ଦ। ଆଉ ଜଣଙ୍କୁ ପସ୍ ମାନେ ଏମିତି ସେ ଗୋଲ୍ ସେପ୍ ର ପ ଖାଆନ୍ତି। ନହେଲେ ତାକୁ ଲମ୍ବା ଲମ୍ବା ବହୁତ ବଡ ବଡ କରି କାଟିିକି ଖାନ୍ତି ନା ଆଉ ତ ମତେ ଟିକେ
ଆଉ ଗୋଟା ଭାଜି ହବନିିକି?
ନା ନା ଗୋଟା କଣ ଭାଜି ହୁଏ ସେଟା ପୋଡି ହୁଏ। ଅଁହଁ। ହଁ ତ ମତେ କଣ କହିଲ ଟିକେ ସରୁ ଆଳୁ କାଟିକି ଭାଜି ଖାଇବାକୁ ଭଲ ଲାଗେ। ତ ରୁଟି ତ କିଣା ହି ହେଇଥିଲା, ଘରେ ବନି ନଥିଲା ରୁଟି।
କାଇଁ ଆପଣଙ୍କର କଣ ଅଟା ନାହିଁ କି?
ଅଟା ଅଛି ଯେ ଗ୍ୟାସ୍ ର ଦର ଯୋଉ ଭଳିଆ ବଢିଲାଣି ତ ଜାଣିଚନ୍ତି? ହଁ ସେଠି ପାଇଁ ଗ୍ୟାସ୍ ଟା କୁ ଆଉ ଆଫୋର୍ଡ କରି ହବନି ମତେ ଯାହା ଲାଗୁଛି।
ଓ ଆମର ବାଙ୍ଗାଲୋର ରେ ବି ସେଇ। ଗ୍ୟାସ ର ଦାମ୍ ହଉଛି ଚାରି ହଜାର ପାଞ୍ଚଶହ।
ଏ ଭଗବାନ ଏତେ ତମେ ଇଣ୍ଡକ୍ସନ୍ ତାହେଲେ ୟୁଜ କରୁ ଥିବେ ନା? ଓ କଣ କରିବା ଚାରି ହଜାର ଟଙ୍କା କହୁଛି ଚାରି ହଜାର ଟଙ୍କାର ଗୋଟେ ଗ୍ୟାସ୍ କେମିତି ଗୋଟେ ଲୋକଟା ରଖ
ହଁ ଗ୍ୟାସ ତ ରଖି ହବ ବାକି ଗୋଟେ ମାସ ହଉ ଦି ତିନି ମାସ ଯାଆନ୍ତା।
କଣ ଧରିଚି?
ଏଇଆ ତ ବାର ଲିଟର ଆଉ।
ଓ ଆଚ୍ଛା ଆଚ୍ଛା।
ହଁ।
ଚାରି ହଜାର ଗୋଟେ ମାସ ନା ଇଏ ହେଇପାରିବନି, ଭଲ ଇଣ୍ଡସ୍କନ ଠିକ ଠାକ୍ ଅଛି।
ଇଣ୍ଡକ୍ସନ ଜଳେଇଲା ବେଳକୁ ଇଲେକ୍ଟ୍ରି ବିଲ୍ ଉଠୁଚି। ଫିର୍ ବି ଚଳିବ।
ହଁ।
ସେମିତି ଖାଇ ପିଇକି ବଞ୍ଚିବା କଥା ଆଉ।
ହଁ। ଏମତି ରୁଟି କିଣା ହଉନି ଏଇଥିପାଇଁ ଏଯଉ ତିଆରି ହଉନି ଏଇଥିପାଇଁ। ତାପରେ ଆମର ଏପଟେ ଦଶଟା ରୁଟି କି ତିରିଶ ଟଙ୍କା ନେଇଯାଉଛି।
ଓହୋ
ହଁ ସେଥିପାଇଁ ଆଉ ଗ୍ୟାସ୍-
ହଁ ଏକା କଥା ଆଉ ଦଶ ଅଟା କିଣ ଗ୍ୟାସ୍ ସାର ସବୁଆଡ଼ୁ ଠିକ ହଉଛି ଆଉ।
ହଁ ହଁ ହଁ
ହଁ
ତାପରେ ଆଳୁ ଭଜା ପାଇଁ ମୁଁ ଆଳୁକୁ ସରିଷ ସରୁ ସରୁ ପୁରା କାଟି ଦେଇଥିଲି ମୁଁ ଚୋପା ଛଡେଇ ଦେଇଥିଲି ତାର।
ହୁଁ ହୁଁ
ହଁ ଚୋପା ଛଡେଇ ଦେଇଥିଲି ତାପରେ ଏଇ ସେଥିରେ ଲୁଣ ହଳଦୀ ଦେଇ ଦେଇଥିଲି କଡ଼େଇରେ ଟିକେ ତେଲ ତାପରେ ମୋତେ ଫୁ ଫୁଟଣ ଭଲ ଲାଗେନି ମୋତେ ଜିରା ଟିକେ ଖାଇବାକୁ ଭଲ ଲାଗେ ତ ଜିରା ପକେଇ ଦେଇଥିଲେ ସେ ଜିରା ଟା ଭଲସେ ଫୁଟିଗଲା ପରେ ପିଆଜ କଞ୍ଚା ଲଙ୍କା ପକେଇକି ତାକୁ ଭାଜିଥିଲି।
ହୁଁ ହୁଁ
ପିଆଜ କଞ୍ଚାଲଙ୍କା ଭଲସେ ଭାଜି ହେଇଗଲା ପରେ ଆଉ ଲୁଣ ହଳଦୀ ପଡିଥିଲା ଯୋଉ ସରୁ ଆଳୁ ନା ରସୁଣ କି ପଡେ କିି ନାଇଁ ମୁଁ ଜାଣିନି।
ଓହୋ ନାଇଁ ଆମ ସାଇଟରେ ଆକ୍ ଚୁଲି ଆମେ ଟିକେ ରସୁଣ ପକେଇ କରୁ ତ
ଓହୋ ନାଇଁ ନାଇଁ ହୁଁ ହୁଁ ହୁଁ ତ ସେ ସବୁ ପକେଇଦେଲି ସେ ଆଳୁକୁ ଆଳୁକୁ ପକେଇ ସାରିଲା ପରେ ତାକୁ ଟିକେ ଭଲସେ ଭାଜିଲି। କିଛି ସମୟ ଭଲସେ ଭାଜି ସାରିଲା ପରେ ଗୋଟେ ଜଣେ ଜଣେ ଥାଆନ୍ତି ପାଣି ନ ଦେଇକି ତାକୁ ସେମିତି ସିଝେଇ ଦିଅନ୍ତି। ଘଡଣି ଦେଇ ମୁଁ ଟିକେ ପାଣି ଦେଇଥିଲି ଆଉ। ସେ କିଛି ସମୟ ସିଝିଗଲା ପରେ ମୁଁ ତ ଘୋଡ଼ଣୀ କାଢି ଦେଇଥିଲି କାଢିଦେଲା ପରେ ସେ ପା ସିଝି ଯାଇଥିଲା ତାପରେ ଟିକେ କଣ କହିଲେ ଲଙ୍କା ଗୁଣ୍ଡ ଟିକେ ଦେଇଥିଲି।
ଓ ହୋ ହଁ
ଲଙ୍କା ଗୁଣ୍ଡ ଦେଲା ପରେ ସେ ପୁରା ହଁ ଭଲସେ ଭାଜି ହେଇଗଲା ରୁଟି ଭଜା ଆଉ ଟିକେ ପିଆଜ କଞ୍ଚା ପିଆଜ ଲଗେଇ ଖାଇଦେଲି ଆଉ
ହଁ ବଢିଆ ବଢ଼ିଆ
ହଁ
ହୁଁ
କିନ୍ତୁ ମୋତେ ତମେ ଯୋଉ ଚିକେନ ରେସିପି ଟା କହିବ
ହଁ ଏବେ ମୁଁ ଯେତିକି ଶିଖିଛି ନାଇଁ ଏବେ ମୁଁ ଯେତିକି ଶିଖିଛି କହିଦଉଛି
ଆଜ୍ଞା ଆଜ୍ଞା କୁହ
କିଏ ଠାଣିକି
ହୁଁ
ଆଁ ଧୋଇଦେବେ ଟିକେ ଭଲସେ ଯେହେତୁ କଟା ହଉଛି ନା ଭଲ ସେ ଟିକେ ଧୋଇ ଧାଇକିରି
ହଁ
ହଁ ରଖିଦେବୁ। ତାପରେ ଟିକେ ପିଆଜ ଟମାଟର ଅଦା ରସୁଣ ଓ ମାନେ ଖଡା ମସଲା
ହୁଁ
ଉଁ କାଜୁ ସବୁ ମିଶେଇକି ଟିକେ ଭାଜିକିରି ଟିକେ ତେଲରେ ଭାଜିଦେବେ।
ହଁ।
ଭାଜିକିରି ତାକୁ ଗ୍ରାଇଣ୍ଡିଙ୍ଗ କରିଦେବେ।
ହୁଁ।
ଗ୍ରାଇଣ୍ଡିଙ୍ଗ କରି ସାରିଲା ପରେ ଆଉ ଟିକିଏ ପ୍ୟାନରେ ତେଲ ପକେଇକି ସେ ଯୋଉଟା ଗ୍ରାଇଣ୍ଡି କରିଥିବେ ଗ୍ରେଭି ଟା ସେଇଟା ଗୋଟା ପକେଇ ଦେଇକିରି ଅ ସେଥିରେ ଟିକେ ହଳଦୀ ଟିକେ ଲଙ୍କା ଗୁଣ୍ଡ ପକେଇ ଲୁଣ ଟିକେ ପକେଇକିରି ଆ ଟିକେ ଘାଣ୍ଟି ଦେଇକି ଚିକେନ ପକେଇଦେବେ। କେ ଯେମତି ହବା କଥା ହେଇଗଲା ପରେ
ହଁ ହଁ।
ଲାଷ୍ଟ କୁ ଟିକେ ବଟର ପକେଇଦେବେ ଆଉ ବଟର ହଉ ନହେଲେ ସେଇ ଯୋଉ ଆମର ଅ ପକଉଛନ୍ତି ସବୁ ଅ କଣ ସେଟା କୁହନ୍ତି? ମଲାଇ ମଲାଇ।
ହଁ ହଁ ହଁ।
ହଁ ସେଇଟା ପକେଇଦେବେ। ସେଇଟା ଅପସନାଲ ଅଛି ଆପଣ ପକେଇ ପାରିବେ ନ ପକେଇ ପାରିବେ ଆଚ୍ଛା।
ବଟର ଟା ତ ମାର୍କେଟରେ ମିଳି ଯାଉଛି ପୁରା ଭଲ ସେ ତ ବଟର ଭଲ।
ବି ତେଲ ଜାଗାରେ ବଟର ଦେଲେ ବି ଆହୁରି ଟେଷ୍ଟ ଲାଗିବ ହଁ।
ଆଚ୍ଛା ହଁ ତାପରେ
ତାପରେ ଆଉ କଣ ସେଇଟା ଗ୍ରେଭି ହେଇଗଲା ପରେ ବାସ୍ ଆଉ କିଛି ଦରକାର ହିଁ ନାହିଁ। ବାସ ଏତିକି ବହୁତ ଇଜି ରେସିପି ବାକି କରିପାଇଲେ ହେଲା ଆଉ।
ଆଚ୍ଛା। ହଁ କ ଭଲ ଆଉ।
ଓ ହୋ।
କଣ? ହଁ ହଉ ନିହାତି କରିବି ଖାଇବି ଆଉ।
ହୁଁ।
ହଁ।
ଆଉ ଆଉ କଣ ଖବର?
ଖବର ତ ଏଇ ବର୍ଷା ହଉଚି।
ହଉ ଏବେ ତାକୁ ବି ବର୍ଷା ଚାଲିଛି?
ହୁଁ ବର୍ଷା ଦି ଦିନି ହେଲାଣି ପୁରା ହଉଛି ଲଗାତାର। ତର କାଲି ଦିନ ଯାକ ପୁରା ହେଇଥିଲା।
ଏବେ ତ ଲଘୁଚାପ ଲଘୁଚାପ ଚାଲିଚି ଆଉ।
ହଁ ସାତ ତାରିଖ ଯାଏଁ ଅଛିି ପା।
ଓହୋ।
ବର୍ଷା ଟା ହଉଛି ଆଉ।
ଓହୋ।
ହଁ ବର୍ଷା କୁ ଥଣ୍ଡା ସବୁଆଡେ ମାଡି ବସୁଛି ଆଉ।
ହଁ।
ଓ ହୋ।
ହଉ ହଉ।
ଯାହା ହଉ ବତେଇଦେଲ ମତେ ରେସିପି ଟା। ମୁଁ ସେ ପରଠା ଆଉ ଚିକେନ
ହଁ ବନେଇକିରି ଜଣେଇବେ କେମିତି
ହଁ ହଁ ନିଶ୍ଚୟ ନିଶ୍ଚୟ ମୁଁ ଜଣେଇବି କେମତି ହେଇଛି?
ହଉ।
ହଉ ଏବେ ତ ଲେଟ୍ ହେଇଗଲାଣି ଆପଣ ଯାଆନ୍ତୁ ଶୋଇବେ। ଆଉ ଆମେ ଯେବେ କଥା ହବା ମୁଁ କହିବି ଆଉ କେମିତି ହେଇଥିଲା ଟେଷ୍ଟ?
ଠିକ ଅଛି, ଠିକ ଅଛି।
ରହୁଛି ଗୁଡ୍ ନାଇଟ୍।
ଆଜ୍ଞା ଗୁଡ଼ ନାଇଟ।
ଆଜ୍ଞା ଆଜ୍ଞା। ।